ହ୍ୟାଲୋ
ହଁ ହ୍ୟାଲୋ ବନ୍ଧୁ କୁହନ୍ତୁ।
କୋଉଠି ଅଛନ୍ତି ଆପଣ?
ଟିକେ ବାହାରିଥିଲି ତ ମୋତେ ଟିକେ କହିବାର ଟିକେ ସମୟ ଲାଗିଲା ମୁଁ ଆପଣଙ୍କୁ କହିଲୁ କେଉଁ ମୁହ ଭିତରେ ଉଠାଇ ଦେଇିଛି ମୁଁ ବି ମଧ୍ୟ ଦେଖିନାହିଁ।
ଓହୋ କିଛି କଥା ନାଇଁ ମୁଁ କହୁଥିଲି ଯେ ଆପଣଙ୍କୁ ମୁଁ କହୁଥିଲି ମୋ ମାମାଙ୍କ ପାଇଁ ଯୋଉ ଲୁଗା ଦବା ପାଇଁ ଯନ୍ତ୍ର ଗୋଟା କିଣିଥାନ୍ତି ଆପଣ କହିଥିଲେ ମୋତେ ବୁଝିକି କହିବେ ବୋଲି ଆପଣ ତ କାହିଁ କିଛି ଜଣେଇଲେ ନାହିଁ।
ହ ଆପଣ ମତେ କ୍ଷମା କରିବେ ମୁଁ ଭୁଲି ଯାଇଥିଲି କିନ୍ତୁ ଆ ଭୁଲି ଯାଇଥିଲେ କିନ୍ତୁ ପରବର୍ତ୍ତୀ ସମୟରେ ମୋର ଯେତେବେଳେ ମନେ ପଡ଼ିଲା ମୁଁ ତାଙ୍କ ମେସେଜ୍ ଟଏ କରି ଦେଇଥିଲି। ସିଏ ମୋତେ ତାଙ୍କ ଦୋକାନ ବିଷୟରେ ମୋତେ ପଠେଇ ଦେଇଛନ୍ତି ତାଙ୍କ ସହିତ କେମିତି ସମ୍ପର୍କ କରିବା କଥା ଅନ୍ୟ ଏକ ଦୋକାନ ତାଙ୍କର ନୂଆ ଦୋକାନ ଖୋଲୁଚନ୍ତି। ତ ସେଠରେ କିଛି ଆ ରହିଯାଉଚି କିଛି ପଇସା କମ ବୋଲେ ମିଳିଯିବ ଯେ ନୂଆ ଦୋକାନ। ତ ସିଏ ମତେ କହିଲ ଜଣେଇବେ ତ ଜଣେଇଲେ ମୁଁ ଆପଣଙ୍କୁ ଜଣେଇଦେବି।
ଠିକ ଅଛି ଆପଣ ମତେ ଟିକେ ଜଣେଇଦେବେ। କାରଣ ମୋ ମାମା ଟି ଙ୍କର ଟିକେ ଦେହ ଅସୁସ୍ଥ ହଉଚି ତ ଧୀରେ ଧୀରେ ତ ମୁଁ ଭାବୁଚି ଜ ଥା ଶୀଘ୍ର ମୁଁ ସେ ଯନ୍ତ୍ର ଟିକି ଆଣିଲେ ମାମା ଟିକେ ଅ ମାନେ ସହାୟମ ହେବେ ଆଉ ଟିକେ ମାନେ ତାଙ୍କୁ ଟିକେ ରିଲାକ୍ସ ମିଳିବ ଆଉ। ମାମା ସବୁଆଡୁ କାମ କଲା ବେଳୁ ବିଦ୍ୟାଳୟ ଯାଉଚନ୍ତି ସେଠାବେଳେ ତାଙ୍କର ଯାହା ପଢେଇକି ଆସୁଚନ୍ତି। ପୁଣି ଆସିକି ଘର କାମ ଗୁଡିକ କରୁଚନ୍ତି। ତ ମାମାଙ୍କୁ ଟିକେ ଅଧିକ ପରିଶ୍ରମ ହୋଇଯାଉଚି। ତ ସେଥିପାଇଁ ମୁଁ ଭାବିଲି ଯଥାଶୀଘ୍ର ସେ ଯନ୍ତ୍ରଟିକୁ ନେଇ ଆସିଲେ ମାମା ଟିକେ ରିଲାକ୍ସ ହେବେ ବୋଲି। ତ ଆପଣଙ୍କୁ ମୁଁ ସେଇ ସେଥିପାଇଁ ଟିକେ ଆଉଥରେ ଯୋଗାଯୋଗ କଲି ଆଉ।
ହଁ ହଁ ସେଥିରେ କିଛି କଥା ନାହିଁ ମୁଁ ବି ମଧ୍ୟ ଆପଣଙ୍କୁ କହୁଥିଲି ଏଇ ବାବଦରେ ମୁଁ ବି ନିଶ୍ଚିନ୍ତ ଆପଣଙ୍କ ସହିତ ଯୋଗଯ କରିବି ସେ ଲୋକଟି ମତେ କହିଲେ ଆପଣ କିଛି ଦିନ ଅପେକ୍ଷା କରନ୍ତୁ। ଯିବା ସାଙ୍ଗେ ସାଙ୍ଗେ ପଇସା ଦେଇ ନେଇଆସିବ କଣ ଅଛି।
ଆଜ୍ଞା। ଆପଣ କେତେ ଟଙ୍କା ଭିତରେ ବୁଝିଥିଲେ? ମୂଲ୍ୟ କେତେ ଟିକେ ଆପଣ ମତେ ଜଣେଇଲେ ନାହିଁ ଯେ
ସିଏ ବେଶୀ ମୂଲ୍ୟ ନାହିଁ ସିଏ ମତେ ତା ମୂଲ୍ୟ ଏଇ ପାଖାପାଖି କହିବାକୁ ଗଲେ ଯେହେତୁ ତାଙ୍କର ନୂଆ ଦୋକାନ ଟିଏ ଖୋଲିଚି ଆଉ ସିଏ ତାଙ୍କ ନୂଆ ଦୋକାନଟିକୁ ତ ଯେମିତି ଲସରେ ତ ପକେଇ ପାରିବେନି। ତ ସିଏ ମତେ କହଲେ ଯେ ଏଗାର ହଜାର ଟଙ୍କାରେ ଏକ ଜିନିଷ ଆସିବ ସେ ତାକୁ ଆଠ ହଜାର ଟଙ୍କାରେ ଦେଇପାରିବେ।
ଆଜ୍ଞା ଏଇ ତ ବହୁତ କମ ମୂଲ୍ୟରେ ମିଳିଯାଉଚି ଯାହା ହଉ ଆପଣ ଏତିକି ମୋ ପାଇଁ କଲେ। ଏତକ ଶୁଣିକି ବହୁତ ଖୁସି ଲାଗିଲା ସେଥିପାଇଁ ଧନ୍ୟବାଦ। ଆପଣ ଏବେ କିଛି ଦିନ ଦି ତିନି ଦିନ ଭିତରେ ଆପଣଙ୍କୁ ମୁଁ ଆଉ ଥରେ ଯୋଗାଯୋଗ କରିବି। ଆଉ ଆ ଆପଣଙ୍କୁ ନେଇକି ମଧ୍ୟ ଯିବି ସେଠାରେ ମୁଁ ସେ ଯନ୍ତ୍ରଟିକୁ ନେଇକି ଗାଡିରେ ନେଇକି ଆସିବି ଏଇଠି। ସେଟା ସେ ସେ ଯୋଉ ଯନ୍ତ୍ରଟି ତ ବଡ ଗାଡିରେ ଆସିବ ତ ସେଥିପାଇଁ ତା ପାଇଁ କିଛି ଅ ଟ କି ନହେଲେ ଅଲଗା କିଛି ଗୋଟେ ଜ ମାନେ ଗାଡି ବୁଝିବାକୁ ପଡିବ।
ହଁ ହଁ ନିଶ୍ଚିନ୍ତ ନିଶ୍ଚିନ୍ତ। ଆପଣ କୁହନ୍ତୁ ଆପଣଙ୍କୁ କେଉଁ ଷ୍ଟାର ଭଳି ଦରକାର ଫାଇ ଷ୍ଟାର ଦରକାର ନା ଫୋର ଷ୍ଟାର ଦରକାର?
ମତେ ପାଞ୍ଚଟା ତାରା ଭଳିଆ ଯୋଉ ପାଞ୍ଚଟା ତାରା ଥିବ ସେଇ ଭଳିଆ କିଛି ଯନ୍ତ୍ର ଦରକାର ଯେମିତି ବହୁତ ଭଲ ଚାଲୁଥିବ। ହ
ଠିକ୍ ଅଛି ଠିକ୍ ଅଛି ମୁଁ ଆପଣଙ୍କୁ ନିଶ୍ଚିନ୍ତ ଜଣାଇଚି ମୁଁ ଦେଖ କୁଥିଲୁ ସେଟା ଦଶ ହଜାର ଟଙ୍କା ପଡଡୁଚି। ଆ ଏବେ ତ ଯେହେତୁ ଅଛି ଏଗାର ହଜାର ଟଙ୍କା ଭଳି ପଡୁଚି ବର୍ଷ ଦିନ ପାଇଁ। ତ ଆଠ ହଜାର ଟଆଁ ମୁଁ ଆପଣଙ୍କ ପାଇଁ କରିପାରିବି। ଆଉ।
ଆଜ୍ଞା ଏଇଟା ବହୁତ ଭଲ କ ଥା ଯେହେତୁ ଆପଣ ଏତିକି ମୋ ପାଇଁ କଲେ। ମୁଁ କହୁଚି ଆପଣଙ୍କୁ ଦି ତିନି ଦିନ ମତେ ଟିକେ ସମୟ ଦିଅନ୍ତୁ ମତେ ଟିକେ ମୁଁ ଆପଣଙ୍କଠୁ ଏବେ ଆଜି ପଇସା ମୂଲ୍ୟ ଜାଣିଲି କେତେ ଟଙ୍କା କଣ। ମତେ ଦି ତିନି ଦିନ ପଇସା ଯୋଗାଡ କରିବା ପାଇଁ ଲାଗିବ ମୁଁ ଦି ତିନି ଦିନ ଭିତରେ ଆପଣଙ୍କୁ ଆଉଥରେ ଯୋଗାଯୋଗ କରିକି ସେଠାକୁ ଯାଇକି ସେ ଯନ୍ତ୍ରଟିକୁ ନେଇ ଯଥାଶୀଘ୍ର ନେଇକି ଆସିବି। କାରଣ ଘର ଟିକେ ମାମାଙ୍କର ଦେହ ଅସୁସ୍ଥ ହେଲାଣି ତ ସେଥିପାଇଁ ମୁଁ ସେ ଯନ୍ତ୍ରଟିକୁ ଯଥାଶୀଘ୍ର ନେଇକି ଆସିବି।
ଆଜ୍ ହଁ ହଁ ନିଶ୍ଚିନ୍ତ ନିଶ୍ଚିନ୍ତ ମୁଁ ଆପଣଙ୍କ ସହିତ ଯୋଗାଯୋଗ କରିବି ଯେତିକି ପଇସା କମି ପାରିବ ମୁଁ ଆପଣଙ୍କୁ ପଇସା କମେଇକି ନିଶ୍ଚିନ୍ତ ଭାବେ ତାଙ୍କ ସହିତ ଯୋଗାଯୋଗ କରିବି।
ଆଜ୍ଞା ଆଉ ଯାହା ହଉ ଆପଣ ଏତିକି ମୋ ପାଇଁ କଲେ। ନିଜ ଲୋକ ମଧ୍ୟ ଏତକ ଜିନିଷ କରନ୍ତି ନାହିଁ ଆପଣ ଯେହେତୁ ଆପଣ ସାଙ୍ଗ ହେଇକି ମୋର ପାଇଁ ଏତକ ଜିନିଷ କଲେ ଖୁସି ଲାଗିଲା ଶୁଣିକି।
ନାଇଁ ନାଇଁ ସାଙ୍ଗ ହେଇ ନୁହଁ ଆପଣ ମତେ ଆପଣ ମୋ ପରାମର୍ଶ କ ମାନିଲେ ମୁଁ କୁହନ୍ତି ଆପଣ କିଛି ଦିନ ତ ଅପେକ୍ଷା କରିଦିଅନ୍ତୁ ଯେହେତୁ ଆଗକୁ ଗଣେଶ ପୂଜା ଆସୁଚି ଦଶହରା ଆସୁଚି। ଆପଣ ସେଇ ସମୟରେ କିଣିଲେ ପଇସା ବି କିଛି କମ ପଡିବ ନା କଣ ଟିକେ ପଇସା ରଖିଦିଅନ୍ତୁ।
ଆପଣ ଯୋଉଟା କହୁଛନ୍ତି ଠିକ କଥା। ଆଜ୍ଞା ଆପଣ ଯଉଟା କହୁଛନ୍ତି ସେଟା ଠିକ କଥା ଆଉ କିଛି ଦିନ ଗଲା ପରେ ମୁଁ ସେ ଜିନିଷ କିଣିିଦେବି ନହେଲେ। ଏତେ ଦିନ ଅପେକ୍ଷା କରିବା ଟି କିଛି ନାହିଁ ମାମାଙ୍କର ଟିକେ ଦେହ ଅସୁସ୍ଥ ହଉଛି ତ ଭାବୁଛି ମୁଁ ଯେତେ ଶୀଘ୍ର ପାରିବି ସେତେ ଶୀଘ୍ର ନେଇ ଆସିବି। କାରଣ ମାମାଙ୍କ ଦେହଆଗରେ ସେସବୁ ପଇସା କିଛି ଅସୁବିଧା ନାହିଁ ପଇସା ପଛେ ଦଶ ହଜାର ଜାଗାରେ ପନ୍ଦର ହଜାର ଯାଉ କିନ୍ତୁ ମାମାଙ୍କର ଦେହ ଟିକେ ଭଲ ରହୁ। ମୁଁ ଏଇଥିପାଇଁ ଭାବୁଥିଲି ଯେ ଯଥା ଶୀଘ୍ର ନେଇକି ଆସିବି ବୋଲି।
ଠିକ ଅଛି ଠିକ ଅଛି ସେଥିରେ କଥା ନାଇଁ ଆପଣ ତା ପ୍ରତି ଚିନ୍ତା କରନ୍ତୁ ନାହିଁ ସେ ଯେ ତେ ଖର୍ଚ୍ଚ ହେଲେ ପଛେ ହୋଇବ ଆପଣ ଯଦି ଅତ୍ୟନ୍ତ ଅସୁସ୍ଥ ହେବ ଆପଣ ସାଙ୍ଗେ ସାଙ୍ଗେ ନେଇ ଆସ ନହେଲେ ଯଦି କାମ ଚାଲିବ ଯଦି ଆପଣ ତାଙ୍କୁ ସାହାଯ୍ୟ କିଛି କରିଦିଅନ୍ତୁ ତ ପଇସା କମ୍ରରେ ନେଇଆସିପା ରିବେ ମୁଁ ସେଥିପାଇଁ କହିଲି ଆପଣଙ୍କ ପାଖେ ଯଦି ଅଛି ପଇସା ତ ଆପଣ ଆଣିପାରିବେ ସେଥିରେ କିଛି କଥା ନାହିଁ ବା ଆପଣ ଭଲ ପାଇଁ କହିଲେ ଆପଣ ବୋଧେ ଖରାପ ଭାବୁଛନ୍ତି।
ନା ନା ମୁଁ ଖରାପ ଭାବିଲି ନାହିଁ ମୁଁ ଆପଣଙ୍କୁ ମୁଁ ଅସୁବିଧା ଟା ଜଣେଇଲି ନା ମୁଁ ଖରାପ କାଇଁ ଭାବିବି। ଏଇ ମାମାଙ୍କର ଦେହ ଅସୁସ୍ଥ ରହିଲା ବୋଲି ଆପ ଆପଣ ଥୋଡି ନା ଜାଣିଛନ୍ତି ମାମାଙ୍କର କେମିତି ଅସୁସ୍ଥ ହେଇଛି କଣ ହେଇଛି ସେଟା ତ ଜାଣିନାହାନ୍ତି ନା? ତ ଖରାପ ଭାବିବାରେ କିଛି କଥା ନାଇଁ ଆପଣ ମୋ ପାଇଁ ଏତେ ବଡ ଜି ଷଟା କଲେ ମୋ ପାଇଁ ଟିକେ ବୁଝା ବୁଝି କଲେ ମୁଁ ଆପଣଙ୍କ ଉପରେ କେମିତି ଖରାପ ଭାବି ପାରିବି।
ହଉ ଠିକ୍ ଅଛି ଠିକ ଅଛି ନିଶ୍ଚିନ୍ତ ନିଶ୍ଚିନ୍ତ ଆପଣ ସା ଏତେ ବଡ଼ କାମ କରୁଛନ୍ତି ତ ନିଜ ମାଙ୍କ ପାଇଁ ତ ଆପଣଙ୍କ କାମ ସଫଳ ହବ ଆପଣ ନିଶ୍ଚ ଦ୍ଵାର କଲେ ନିଶ୍ଚିନ୍ତ ଭାବେ ଆପ ଆପଣ ଜିନିଷଟି ଆଣିପାରିବେ।
ଆଜ୍ଞା। ଆଉ ତାହେଲେ ଠିକ ଅଛି ମୁଁ ଆପଣଙ୍କୁ କିଛି ଦିନ ପରେ ଆପଣଙ୍କ ସହିତ ଯୋଗାଯୋଗ କରିବି ହଉଆପ ଆପଣକଣ ଖାଇଲେଣି ନା ନାଇଁ?
କଣ ଖାଇବି ଆଜ୍ଞା କୁହନ୍ତୁ ଏବେ ତ ମୁଁ ଯେତେବେଳେ ଆପଣଙ୍କ ସହିତ କଥା ହଉଥିଲି ଯନ୍ତ ଯନ୍ତ୍ର ଟା କିଣିବା ବିଷୟରେ ମୋ ଭଉଣୀ ଘଠି ତାଙ୍କ ଘରେ ମାଛ ତରକାରୀ କରିଥିଲେ ମତେ ଆଣି ଦେଇଦେଲେ ମୁଁ ତାକୁ ବର୍ତ୍ତମାନ ଖାଇବି ମ ମୋ ମାମା ଆସିଲେ ମତେ ଦେବେ।
ଆଜ୍ଞା। ମୁଁ ତ ସକାଳେ ଯାଇଥିଲି ଏଇ ଯୋଉ ବାପୁଜୀ ନଗର ସେଠାରେ ଜଣେ ଦେଖିଥିବେ ଫେମସ ଦହିବରା ବାଲା ଜ ଅଛନ୍ତି ମୁଁ ତାଙ୍କରି ପାଖରେ ଦହିବରା ଖାଇକି ଆସିଥିଲି ଆପଣ କେବେ ସେଠି ଖାଇଛନ୍ତି?
ନାଇଁ ନାଇଁ ମୁଁ ସେଠାରେ କେବେ ଦହିବରା ଖାଇ ନାହିଁ। ମୁଁ ସନ୍ଧ୍ୟା ସମୟରେ ଏକ ଆ ସେ ମଟର ଦୋକାନଟି ସିଏ ଭଲ ଭାବରେ ଗୋଳାଇଦିଏ ମୋତେ ସେଇଟା ଭଲ ଲାଗେ ମୁଁ ସେଇଟା ଖାଇଚି।
ଆଜ୍ଞା। ଆପଣ ସେଠି ଥରେ ଖାଇକି ଯାଇକି କେବେ ଖାଇକି ଦେଖନ୍ତୁ ସେଠାର ସ୍ଵାଦ ବହୁତ ଅଧିକ ଭଲ ଲାଗେ ମୋତେ। କାରଣ ସେଠାରେ ଦହିବରା ମାନେ ପତ୍ରରେ ଦିଅନ୍ତି ଖାଇବା ପାଇଁ। ତ ସେଠାରେ ସୁଆଦ ବହୁତ୍ ଭଲ ଆସେ। ଆପଣ ଯାଇ କେବେ ସେଠି ଦେଖନ୍ତୁ କେବେ ଖାଇକି।
ହଁ ହଁ ନିଶ୍ଚିନ୍ତ ନିଶ୍ଚିନ୍ତ। ଆଉ ଆପଣ ବି ମଧ୍ୟ ମୁଁ ବି ଆପଣଙ୍କୁ ନିଶ୍ଚିନ୍ତ ଡାକି ଖୁଆଇବି ଏଥିରେ କିଛି କଥା ନାହିଁ। ଆ ଆପଣ ମୋତେ ଖୁଆଇବେ ମୁଁ ଆପଣଙ୍କୁ ଖୁଆଇବି।
ଠିକ୍ ଅଛି। ଆପଣ ଦିଟା ଜାଗା ଅଛି ସେଠାରେ ଦହିବରା ଆପଣ ଖାଇପାରିବେ। ଆଉ ଲିଙ୍ଗିପୁର ଛ କରେ ଗୋଟେ ବିଭୁ ଭାଇ ବୋଲି ଜଣେ ଅଛନ୍ତି, ତାଙ୍କର ସେ ତାଙ୍କ ଦହିବରା ଖାଇଛନ୍ତି?
ନାଇଁ ମୁଁ ତାଙ୍କ ଦହିବରା କୋଉଠି ଖାଇଲି, ଆପଣ ତ ଜାଣିଥିବେ ତାଙ୍କର ଜନ୍ମଦିନ ଏବେ ଗ ତ କିଛି ଦିନ ହବ ଗଲା। ମୁଁ ଭାବିଥିଲି ମାଗଣା ମିଳୁଚି ତ ପଳେଇବା। କିନ୍ତୁ ସେଠି ଯୋଉ ଭଳି ଭିଡ ଥିଲା ମୁଁ ସୋସିଆଲ୍ ମିଡ଼ିଆରେ ଦେଖିକି ଆଉ ଗଲିନି। ଆମ ଗ୍ରାମକୁ ମଧ୍ୟ ପଳେଇ ଆସିଲି। ଆପଣ ଗଲେ କି?
ନାଁ ସେଟାକୁ ମୁଁ ଜାଇନଥି ମୁଁ ଜାଣିଥିଲି ସେଇଭଳିଆ ହେଲେ ବହୁତ ଅତ୍ୟଧିକ ଗହଳି ହବ। ତ ସେଥିପାଇଁ ମୁଁ ଆଗୁଆ ହିଁ ଜାଣିକି ମୁଁ ଜାଇ ନଥିଲି। ମୁଁ କେବେ ଦେଖିବା ଏଇ କିଛି ଦିନ ଭିତରେ ମୁଁ ଭାବୁଚି ସେଠାକୁ ଯାଇକି ଖାଇବି ବୋଲି। ମୁଁ ଶୁଣିଚି ତ ତାଙ୍କ ଖାଇବା ବହୁତ ଭଲ ଲାଗେ ବୋଲି।
ହଁ ଭଲ ତ ଲାଗେ। କିନ୍ତୁ ଦେଖିବା ଆଗାମୀ ଯଦି କଣ ଆଗାମୀ ଦିନରେ ଯଦି କିଛି ଖରାପ୍ ଯଦି ହୁଏ ସୁଆ ସ୍ୱାଦ ରେ ସେମିତି କଣ କିଛି କହିହବ କି, ଥରେ ଯାଇ ଖାଇବା ନିଶ୍ଚିନ୍ତ ଭାବେ। ସେଠି ଅନ୍ୟ ଏକ ମଉସା ମଧ୍ୟ କରୁଥିଲେ। ସେ ମାନେ ଦଉଥିଲେ ଆପଣ ତାଙ୍କଠୁ ଖାଇଛନ୍ତି?
ଆଜ୍ଞା ସେଠାରେ ମୁଁ ଖାଇଚି। ସେ ମଉସା ବାରମ୍ବାର ଯେତେ ଥର ଯାହା ମାଗିଲେ ସେତେ ଥର ଦିଅନ୍ତି। କିନ୍ତୁ ଏବେ ସେ ସେ ସବୁ ବନ୍ଦ କରିଦେଇଛନ୍ତି ସେ ଏବେ ଚାଳିଶ ଟଙ୍କା ପ୍ଲେଟ ରଖିଛନ୍ତି। କିନ୍ତୁ ଆପଣ ତ ତରକାରୀ ଆଉ ସେଉ, ପିଆଜ ଆପଣ ସେଗୁରା ବାରମ୍ବାର ଖାଇପାରିବେ।
ହଁ ହଁ ସେଇଟା ସତ କଥା। ମୁଁ ବି ତାଙ୍କ ପାଖରେ ଯେତେବେଳେ ପୂର୍ବବର୍ତ୍ତି ସମୟରେ ଜାଗର ହୋଇ ଥିଲା ସେଇ ସମୟରେ ମୋର ଆଉ ଏକ ବନ୍ଧୁ ର ଆମେ ଯାଇଥିଲୁ ଧଉଳି। ସେଇ ବାଟରେ ପଡିଲା ତ ଆମେ ସେଇଟାରେ ଖାଇକି ଗଲୁ ବହୁତ ମଜା ଲାଗିଲା। ଆମେ ସେ ମଉ ସା ଙ୍କର ଭିଡିଓ ଟି ମଧ୍ୟ ବନେଇଥିଲୁ। ଆଉ ଏବେ ତ ଦଉନାହାନ୍ତି ସେଟା ମୁଁ ବି ଦେଖିଥିଲି ମୋବାଇଲ ରେ କିନ୍ତୁ ଯାଇନାହିଁ ଏବେ ଖାଇବାକୁ କିନ୍ତୁ ପୂ ପୂର୍ବ ଥରିକ ମୁଁ ଯାଇଥିଲି।
ଆଜ୍ଞା। ମଉସାଙ୍କ ବ୍ୟବହାରରେ ମତେ ବହୁତ ବଢିଆ ଲା ଯାହା କୁହ ମଉସା ଙ୍କର ଖାଇବା ଅପେକ୍ଷା ବ୍ୟବହାର ବହୁତ ଭଲ। କାରଣ ମଉସା ପୁରା ଯାଚି ଯାଚି ଦେବେ। ପୁଅ ପୁଅ ବାପା କହିକି ଡାକିବେ। ଖାଇବ ନା ନାହିଁ ଝିଅ ପୁରା ମାନେ ଯେମିତି ନିଜ ଲୋକ ଭଳିଆ କଥା କହିବେ। ମଉସା ଙ୍କ ବ୍ୟବହାର ମ ମତେ ବହୁତ ବଢିଆ ଲାଗେ।
ହଁ ବ୍ୟବହାର ମତେ ଭଲ ଲାଗେ। କିନ୍ତୁ ଏବେ ଆଉ ସ୍ୱାଦୁ ଲାଗୁନି। କାହିଁକି ଆପଣଙ୍କୁ ଲାଗୁଚି ଏବେ ସ୍ୱାଦୁ?
କେବେ ଖାଇ ନାହିଁ। ମୁଁ ପ୍ରଥମ ଥର ଥରିଏ ହିଁ ଖାଇଲି। ଭଲ ଲାଗିଲା କିନ୍ତୁ ତାପରେ ଆଉ କେବେ ଖାଇନାହିଁ। ଯେତେବେଳେ ସେ ଅନଲିମିଟେଡ୍ ଦଉଥିଲେ ତ ସେତେବେଳେ ମୁଁ ବହୁତ ଆଗରୁ ମାନେ ଭିଡିଓ ହବା ଆଗରୁ ହିଁ ମୁଁ ଯାଇ ଖାଇ ଦେଇଥିଲି। ସେ ଭାଇରାଲ ହବା ଆଗରୁ ମୁଁ ସେଠାରେ ଖାଇଥିଲି। ସେ ଅ ଖାଇବା ମତେ ବହୁତ ଭଲ ଲାଗିଥିଲା କିନ୍ତୁ ଏବେ ଆଉ ମଝିରେ ଯାଇକି କେବେ ଖାଇନାହିଁ।
ଏବେ ମୁଁ ତ ଯାଇନି କିନ୍ତୁ ଯୋ କହୁଛନ୍ତି ଯେ ସାଙ୍ଗମାନେ ଏତେ ଭଲ ଲାଗିନେଇ ମୁଁ ବି ମଧ୍ୟ ଏକ ଭିଡ଼ିଓ ଦେଖିଲି ସିଏ ବି କହୁଥିଲେ ଆଉ ଭଲ ଲାଗୁନାହି। କିନ୍ତୁ ଚାଳିଶ ଟଙ୍କା ହେଇଯାଏ ଦେଖିବେ ଆଉ ତାଙ୍କର ବି କେହି ଭିଡିଓ ବନଉନାହାନ୍ତି ଯେହେତୁ ଭାଇରାଲ ଲୋକମାନେ ହୁଅନ୍ତି କିଛି ସମୟ ପାଇଁ କିଛି ସମୟ ସରିଗଲେ ତାଙ୍କ କାମ ମଧ୍ୟ ସରିଯାଏ।
ନାଇଁ ମୋ ଦେଖ ମୋ ସେ ଯୋଉ ଲୋକମାନଙ୍କ କଥା କହୁଛନ୍ତି ଲୋକମାନେ ଯୋଉ ସମୟରେ ମଉସା ଦଉଥିଲେ ଏ ମାନେ ଯେତେ ମାଗିଲେ ଯେତେ ଦଉଥିଲେ ସେଇ ସମୟରେ ଲୋକଙ୍କୁ ଭଲ ଲାଗୁନ ଲାଗୁ କିନ୍ତୁ ଲୋକ ଯାଉଥିଲେ ଖାଇବା ପାଇଁ ବର୍ତମାନ ମଉସା ଙ୍କୁ କେତେ ଲୋ ଠକିକି ମଧ୍ୟ ଯାଇଛନ୍ତି ସେ ଏବେ ଯେତେବେଳେ ମଉସା ବନ୍ଦ କରିଦେଲେ ଏବେ ଲୋକମାନେ ତାଙ୍କୁ ଖରାପ କହୁଛନ୍ତି ସେଟା ଠିକ ନୁହଁ।
ହଁଁ ସେଟା ବି ଠିକ ନୁହଁ ତା ପ୍ରତି ଲୋକମାନେ ବି ଭାବିବା କଥା ଯେ ଆମେ ତ ସେତେବେଳେ ଖାଉଥିଲୁ ଏବେ ତ କିଛି ଅସୁବିଧା ହୁଏ ତ ପଡିଥିବ। ହଉ ଆପଣ ଯାଆନ୍ତୁ ଆମେ କଣ ଖାଇକି ଆସନ୍ତୁ ଆପଣ ଜେଜେବାପା କଣ ଖାଇବାକୁ ଦେବେ କହୁଥିଲେ ଆପଣ ଦିଅନ୍ତୁ ମୁଁ ଯାଉଛି ଏବେ।
ହ ଠିକ୍ ଅଛି ମୁଁ ଏବେ ଜେଜବାପା ଙ୍କୁ ଖାଇକିଦେଇକି ଖାଇବାକୁ ଦେଇକି ଆସୁଛି ଆପଣଙ୍କ ସହିତ କଥା ହଉଛି। ଅପେକ୍ଷା ଟିକେ କରିଥାନ୍ତୁ।
ଠିକ୍ ଅଛି।
ହୁଁ ଧନ୍ୟବାଦ।